ଓ
ହଁ ମ୍ୟାମ୍ କୁହନ୍ତୁ।
ହଁ! କୁଅ ଆଉ କ'ଣ ଖାଇଥିଲ ଆଜି?
ଆଜି ଖାଇଥିଲୁ, ଭାତ ଖାଇଥିଲୁ ଆଉ।
ଅଁ ହଁ! ଆଉ ଏଇଠି କୁଆଡେ ବୁଲାବୁଲି କଲେଣି?
ନା ମ ଏବେ ଆସିଛି ତ ଏଠି ରହିଚି। ବୁଲାବୁଲି ହେଇନି ପ୍ଲାନିଂ ଅଛି। ଯିବୁ ଆଉ ସଂକ୍ରାନ୍ତିିକି ଯିବୁ ଆଉ।
ଅଁ ହଁ! ଆଉ ରଥଯାତ୍ରାକୁ ତ ପୁରୀ ଯିବ ଆଉ ନାଇଁ କି? ରଥଯାତ୍ରା ଦିନ ଯିବ?
ତୁ ଯଦି ଆଗୁଆ ଯିବୁ ନା ତା ପୂର୍ବ ଦିନ ହବ ଯଦି ଗଲେ, ରଥଯାତ୍ରା ଦେଖିବୁ ସକାଳୁ।
ହଁ!
ଖରା ହବ ଯଦି ଅସୁବିଧା ନା।
ଖରା ହେଲେ ବି ଅସୁବିଧା, ବର୍ଷା ହେଲେ ବି ଅସୁବିଧା।
ବର୍ଷା ହେଲେ ଗୋଟେ ପ୍ରକାର ଚଳିଯିବ। ଖରା ହେଲେ ଏ ଗହଳିକୁୁ ତାପରେ ଖରା ହେଇଯିବ।
ହଁ ହଁ ନା ନା ସେମିତି କାହିଁ କହୁଚ। ହଁ!
ଦେଖିବା ନହେଲେ ଆପଣଙ୍କ ଏରିଆ ରେ, ହେଇଠି ଦେଖିଦେବା। ଆଉ
ହଁ ହଁ! ଏଇଠି ବି ଦେଖିଦବ ଭଲ। କ'ଣ କହିଲ?
ମୁଁ କହିଲି ଆପଣ ଆସୁଛନ୍ତି ନା ଦେଖିବାକୁ?
ହଁ! ଏଇଠିି କି
ହୁଁ!
ହଁ! ଯାଏ ସେମିତି ଟାଇମ ହେଲେ, ନା ମୋ ହଜବେଣ୍ଡଙ୍କ ର ଟାଇମ୍‌ ହେଲେ ନିଅନ୍ତି। ନ ହେଲେ ନାଇଁ। ଯଉ ଦିନ ଟାଇମ ହୁଏ, ପର୍ଟିକୁଲାର ସେଇଦିନ ରଥଯାତ୍ରା ଦିନ। ନ ହେଇ ପାଇଲେ ବି ଏ ମାଉସୀ ଘରେ ଥିଲେ ଢା କୁକୁର ବି ଯାଉ ନହଚେ ବାହୁଡା ଦିନ କି ସୁନାବେେଶ ଏମିତି ଯୋଉଦିନ ଟାଇମ ହୁଏ ଆଉ ତ ଭିତରେ ଯଉ ଦିନ ଟାଇମୁ ଯାଏ ଥୋରା ଦଶ ପନ୍ଦ କରିଦେଇ ଆସିବା କଥା ଆଉ
ଏମିତି ତାହଲେ
ହଁ ଆଉ ଆ ଏଇଠି ଅଛ ଯଦି ଏଇଠି ବୁଲାବୁଲି କରିଦିଅ କପିଳାସ ସ ତ ସଜା
ଆପଣଙ୍କର ଏଇଟା ଆଉ କଣ କଣ ଭଲ ଜିନିଷ ତୁ କୁହନ୍ତୁ
ଆଉ କଣ ଏଇତ କପିଳାସ ଚୋରନ୍ଦା
ଜୋରନ୍ଦା କଣ ମଠ
ଜୋରନ୍ଦା ହଁ ଅଲେଖ ମହିମା
ହଁ ଲକ୍ମୟ ମିେଳା ସେଇ ତ ଜାଣିଛି
ହଁ ହଁ ମନ୍ଦିର ମନ୍ଦିର ଅଛି ନା ମୋ ମଠ ମଠ ନୁହଁ ମନ୍ଦିର ଅଛି
କଣ ସେଇଠି ମନ୍ଦିର ଅଛି
ହଁ ହଁ ହଁ ସବ ତ ସ ଶଯ୍ୟା ବି ଭଲ ଜାଗା କିନ୍ତୁ ସପ୍ତ ଶଯ୍ୟା ଏବେ ଗଲେ ଭଲ ଲାଗିବନି ସେଇଟା କଣ ଡିସେମ୍ବର ଜାନୁଆାରୀ ବେଳକୁ ଗଲେ ସେଠିକି ଠିକ
ଟା ମାନେ ସେଟା କଣ ସେଠି କଣ ଅଛି କଣ
ଅ ସପ୍ତସଜ୍ଜାରେରେ ସେଠି ରାମ ମନ୍ଦିର ରାମ ଲକ୍ଷ୍ମଣ ସୀତା ରାମ ମନ୍ଦିର ସେଠି ତା ପାହାଡ ଉପରେ ଆଉ ପାହାଡ ଉପରେ ରାମ ମନ୍ଦିର ପିକନିକ ସ୍ପଟ ଟା ଆଉ
ପିକନିକ୍ କରୁଛନ୍ତି ସେଠି
ହଁ ଯାଆନ୍ତି ଡିସେମ୍ବର ଜାନୁଆରୀ ମାସ ବେଳକୁ ଯିବ ଦେଖିବ ବହୁତ ଲୋକ ଆସନ୍ତି ସେଠି ଭୋଜି କରିବାକୁ ବହୁତ ଲୋକ ଆସନ୍ତି ଗେଟ ଟୁଗେଦର କରନ୍ତି ଭୋଜି କରନ୍ତି ବହୁତ ଲୋକ ଆସନ୍ତି
ଆଚ୍ଛା ଆଚ୍ଛା ଆମ ନୟାଗଳ ନ ମନ୍ଦର ଦେଖିଛନ୍ତି ନମେ ଆପଣ
ନାଇଁ ନାଇଁ ମୁଁ କେବେ ଦେ ନ ନାଇଁ ମୁ ମୁଁ କବେ ଦେଖି ନ ସେଇଟା କହୁଛନ୍ତି କ ବହୁତ ଭଲ ହେଇଛି ନା ମୁଇ ମୋବାଇଲରେ ଥରେ ଇନଷ୍ଟରେ ଦେଖୁଥିଲି
ହୁଁ ବହୁତ ବଢିଆ ତ ହେଇଛି
ଓହୋ ସେଇ ପାଖାପାଖି କି ତମ ଘର
ନା ସେଠୁ ଆମର ଅଛି ଆହୁରି ମାନେ ପଚାଶ କିଲୋମିଟର ହବ ଆହୁରି
ଓହୋ ହୁଁ ହୁଁ
ହୁଁ ଆପଣ ଯାଉନାହାନ୍ତି କେତେବେଳେ ବୁଲିକି ଆସିବୁ
ହଁ ଦେଖିବା ହଁ ବହୁତ ଇଚଛା ଅଛି ସେଠି ଯୋଉ ନୀଳମାଧବ ବି କଣ୍ଟିଲ ନୀଳ ମାଧବ ବି
ହଁ କଣ୍ଟଲଞଜଳା ମାଧବ ଅଛି ତାପରେ ନୟାଗଡରେ ଆମର ଅଛି ଲଡୁ ବାବା ଅଛି ରଉ ବାବ ଅଛନ୍ତି ତାପରେ ଆମର ସେଠି ଅଛି ଗୋଟେ କୋଟ ଗଡ ପାର୍କ ଅଛି ବୈଷ୍ଣବୀ ଦେବୀ ମା ଅଛନ୍ତି
ହଁ ବହୁତ ଗୁଡେ ଜାଗା ଅଛି ବୁଲିବା ପାଇଁ ନାଇଁ ଦେଖିବା ଠାକୁର ଦେରୁ କେବେ ଗୋଟେ ସୁଯୋଗ ମିଳିଲେ ଯିବା ବୁଲିବାକୁ ମୋତେ ବି ତ ବହୁତ ଇଚ୍ଛା ଆଉ କିଛି ନହେଲେ ନାଇଁ ମତେ ଏଇ କଣ୍ଟିଲୋ ନୀଳମାଧବ ସେ ଠାକୁରଙ୍କ ଦର୍ଶନ କଣ କରିବା ବେ?
ୱନ୍ ଡେ ଟୁ ଗଲେ ଆରାମ୍ ସେ ବୁଲିକି ଆସିବେ।
ହଁ ହଁ ହଁ।
ଫ୍ୟାମିଲି ଯିବେହାରି। ଗାଡି କରିକି କାର୍ କି ବୋଲର ରେ ଯିବେ ବାହାରି ଆରାମ୍ ସେ ବୁଲିକି ଆସିବେ।
ଆପଣଙ୍କ ଛୋଟ ଛୁଆ ଅଛି ନା କଣ?
ହଁ ହଁ ଏଇ ସାଇଟ୍ ଘରେ।
ମୁଁ ଭାବିଲି ଆପଣ ଅଛ ବୋଲି।
ନାଇଁ ନାଇଁ।
ଆଉ ଘରେ ସବୁ କଣ କରୁସନି?
ଆ ଘରେ କଣ ଆଉ ଏଇ ଖାଇକି ବୋଉ ଶୋଇଛନ୍ତି। ଆଉ ମୁଁ ତ ଏପଟ ରୁମ୍ ରେ ଅଛି ଆଉ। ହଜବେଣ୍ଡ ଯାଇଛନ୍ତି ତାଙ୍କ ଡିୟୁଟି ରେ ଆଉ।
ଡିୟୁଟି ଟାଇମ୍ କେତେ କଣ?
ହଁ ସେ ଯାଆନ୍ତି ସକାଳ ନଅଟା ପ ନଅଟା ପରେ ଯାଆନ୍ତି ନଅଟା ଏମିତି ଆଉ। ଆସନ୍ତି ରାତି ଆଠଟା ସାଢେ ଆଠଟା ଭିତରେ ପଳେଇ ଆସନ୍ତି ଆଉ।
ଛଅ ଏମିତି ତାହାଲେ।
ହଁ ଆଉ ଏଠି କେତେ ଦିନ ରହିବାର ତମର?
ଆ ମୁଁ ଅଛି ଆହୁରି ବହୁତ ଦିନ ଅଛି।
ତଥାବି
ତଥାବି ସେ ମିଲିମିନେ ପଢ଼ା ସାରିଲା ଯାଏଁ।
ହଁ ହଁ। ଏବେ ତ ଯୋଉ ପ୍ଲସ ଥ୍ରୀ ହଁ ଚାରି ବର୍ଷ ହେଇଯାଇ ଛି ନା ତମର ବି ତ ଚାରି ବର୍ଷ ହେଇଥିବ ନା ତିନି ବର୍ଷରେ ଦବ?
ଆ ଆମର ଚାରି ବର୍ଷ ସେଇଠି ମାନେ ଏମିତି କହୁଛନ୍ତି ବଟ୍ ଆମ ଆଡେ ଲାଗୁ ହେଇନି। ଦେଖିବା ଆମର ତିନି ତିନି ବର୍ଷ ଆଗ ସରୁ ତିନି ବର୍ଷ ସରିଲା ପରେ ଯଦି ଲାଗୁ ହବ ତ କରିବା ନହଲେ
ହଁ ହଁ। ମେ ଏଇଟା ହେଲା ସେକେଣ୍ଡ ଇୟର ହେଲା?
ହଁ ସେକେଣ୍ଡ ଇୟର୍ ହେଲା ମତେ ଲାଗୁଛି କଣ କହିଲେ, ଏବେ ଯ ଯୋ ନୂଆ ବ୍ୟାଚ୍ ଆସିବେ ମାନେ ସେଇ ସେ ସେ ରୁଲସ୍‌ ତାଙ୍କ ଉପରେ ଲାଗୁ ହବ ଆମ ଉପରେ ହବନି କାହିଁକି ନା ଆମେ ଗୋଟେ ବର୍ଷ ପଳେଇ ଆସିଲୁ ନା।
ହଁ ନାଇଁ ୟା ଯୋଉ ଲାଷ୍ଟ ବର୍ଷ ବି ଯୋଉ ପିଲାମାନେ ବି ଯୋଉ ଆଡମିସନ କରିଛନ୍ତି ତାଙ୍କର ବି ତ ହେଇ ହେଇଚି ଲାଗୁ ନା ଚାରି ବର୍ଷ?
ଉଁ କଲେଜ୍‌ ରେ ତ ମନା କରୁଥିଲେ।
ହଁ ହେଇନଥିବ ଆଉ। ମୋତେ ଏଇ ସାଇଟ୍ ରେ ଗୋଟେ ଜଣେ ରହୁଥିଲେ ଯେ ସିଏ ତାଙ୍କ ଝିଅ ପଢୁଥିଲେ ଯେ ସେ କହୁଥିଲେ।
ସେତେବେଳେ ତ ଚାଲିଥିଲା ସେମିତି କହୁଥିଲେ ସମସ୍ତେ।
ହଁ ହଁ।
ହଁ ଆପଣଙ୍କ ଡ୍ରିମ୍ କଣ ଥିଲା?
ନା ସେମିତି କିଛି ନା ହେଇପାଇଲାନି।
କଣ ଭାବିଥିଲେ କଣ?
ନା ଭାବିଥିଲି କଣ ଏମତି କୋଉଠି ଜବ୍ ଫବ୍ କରିଥାନ୍ତି ନିଜେ। କିଛି ଇନକମ କରିଥାନ୍ତି ହଁ ଗଭର୍ମେଣ୍ଟ ହଉ କି ପ୍ରାଇଭେଟ ହେଲେ ଟିକେ ଭଲ ଇଏରେ। ପ୍ରାୟତଃ ହୁଁ ହଁ ହଁ ହେଇଥିଲେ ହେଲେ ହେଲାନି ହଜବେଣ୍ଡ ମନା କଲେ କହିଲେ ଯଦି ଗଭର୍ଣ୍ଣମେଣ୍ଟ ହେଇଥାନ୍ତା ଗମେ ମେଣ୍ଟ ଯଦି ହେଇଥାନ୍ତା ତ ହେଇଥାନ୍ତା ପ୍ରାଇଭେଟରେ ରହିବାକୁ ମନା କଲା।
ଆଛା ଆପଣଙ୍କ ଭାଇ କି ସିଷ୍ଟର କେହି ନାହାନ୍ତି?
ହଁ ହଁ ଅଛନ୍ତି ନା ଅ ଭାଇ ଜଣେ ବଡ ଭାଇ ଆମେ ତିନି ଭଉଣୀ ଅଛୁ ଉ ଥିଲୁ ଆଉ
ଆଛା
କଣ କହିଲ।
ନ ମୁ କହଲେ ଠିକ ଅଛି ବୋଲି
ହଁ ହଁ ମୁଁ ସବା ସାନ ତିନି ଭଉଣୀଙ୍କ ଭିତରୁ ଭାଇ ଭଉଣୀ ସମସ୍ତଙ୍କଠୁ ମୁଁ ସାନ ସଭା ଆଉ ଭାଇ ସମସ୍ତଙ୍କଠୁ
ଆପଣ ତାଲେ ସବୁଠୁ ସାନ। ମୁଆଲେ ଆପଣ ବଡ ହେଇଥିବେ ବୋଲି।
ନାଇଁ ନାଇଁ ହୁ
ଘରର ଗେଲା ଆଉ।
ହଁ ସେତି ଘରର ନୁହଁ ହ ହଁ ବେଶୀ ମା ମାନଙ୍କର ଆଉ ବାପା ବୋଉଙ୍କର ଗେଲା ଘରର ନୁହଁ ଭାଇ ଭଉଣୀ ମାନଙ୍କର କଣ କେବେ ଗେଲା ହେଇପାରିବ।
ଯାହାହଲେ ବି ସାନ ଟାକୁ ଅଧିକ ପସନ୍ଦ କନି ସମସ୍ତେ
ନା ସମସ୍ତେ ନୁହଁ ବାପା ମା ମାନେ ପସନ୍ଦ କରନ୍ତି ସମସ୍ତେ ନୁହଁ ଭାଇ ଭଉଣୀ ମାନେ ପସନ୍ଦ କରନ୍ତିନି ତ ସାନ ମାନ ତାଙ୍କ ସ୍ନେହସଧାରା ଟିକେ କମିଯାଏ ତ କ ତାଙ୍କ ସ୍ନେହ ସୁଦ୍ଧଟା ଟିକେ କମିଯାଏ ତ ମାନେ ତାଙ୍କ ପ୍ରତି ବାପା ମାଙ୍କର।
ହୁଁ ସେ କାଳେ ଭାବୁଥିବେ ନାଇଁ ଇଏ ଛୋଟ ବୋଲି ଆ ପ୍ରତିଶରେ ଅଧିକ ରହିଯାଉଛି। କି ମୁଁ ବଡ ବୋଲି ମୋ ପ୍ର
ହଁ ହଁ
ସେମିତି ଆଉ
ହଁ ତମେ ପା ସାନ
ହଁ
ହଁ ତମଠୁ ତମକୁ କଣ ସବୁ ଗେଲ୍ଲା କରନ୍ତି ଘରେ ତମ ଭଉଣୀ ମାନେ
ହଁ ନିହାତି
ହୁଁ ଭଉଣୀ ମାନେ ପ୍ରାୟତ କରନ୍ତି। ଭାଇ ମାନ ଗୋଟେ ଭାଇ ନା ସାନ ଭାଇ ସେଥିପାଇଁ କରୁଥିବେ ଆଉ
ହୁଁ ହୁଁ ଆଉ କଣ କୁହ।
ଆପଣ କୁଆଡେ ବୁଲାବୁଲି କରି ଯାଇଛନ୍ତି ନା କଣ କେବେ?
ହଁ ବୁଲାବୁଲି କରିଛି।
ଆଚ୍ଛା। ଆଚ୍ଛା ଏବେ ତ ଟାଇମ ହେଇଗଲାଣି ତ ଆପଣ ଆପଣଙ୍କ ସହିତ କଥା ହେଇ ଭଲ ଲାଗିଲା ଜୟ ଜଗନ୍ନାଥ ରଖି ଦଉଛି।
ହଁ ହଁ ଠିକ ଅଛି।
ପୁଣି କେବେ ଟାଇମ ମିଳିଲେ କଥା ହବା ଆଉ